ହାଲୋ ଆଜ୍ଞା ଜୟ୍ ଜଗନ୍ନାଥ୍।
ଆଉ କଣ କର୍ଚନ୍ତି। କଂ କଇଲେ।
ଉଁ ହୁଁ।
ସୂତା ବାନ୍ଧୁ ସୂତା।
ହଁ ଘରେ ସମସ୍ତେ ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ। ହ ଆଜ୍ଞା। ଆଉ କଣ କୁହନ୍ତୁ।
ହଁ ଆଜ୍ଞା କୁହନ୍ତୁ। ଘରେ ଆପଣ ଆଜ୍ଞା ହ୍ୟାଲୋ।
ହଣ୍ଡି
ନାଇଁ ନାଇଁ ମୁଁ କହୁଛି ଆପଣଙ୍କୁ ଶୁଭୁ ନଥିବ?
ହଁ କୁହନ୍ତୁ।
ଆଜ୍ଞା କହିଲେ ଆଉ ଟିକେ ପୂର୍ବୁରୁ ଫୋନ କରିଥିଲି କଣ କହୁଥିଲେ ଆପଣଙ୍କ ବାବାଙ୍କ ଦେହ ଖରାପ ଅଛି ବୋଲି? ଭଲ ହେଲାଣି?
ହୁଁ ହୁଁ ଦେହ ଆସିରେଣ୍ଟ ହେଇଛି ଅଛନ୍ତି ଆଉ। ଭଲ ଅଛନ୍ତି ଅବଶ୍ୟ। କିନ୍ତୁ ଦେହ ଟା ଭଲ ନାହିଁ ଆଉ ମାନେ ପାୱର ନାଇଁ ଚାଲିବାରେ ମାନେ
ଛା
ଆଜ୍ଞା।
ଆଉ କଣ ଖାଇବା ପିଇବାକୁ ଦେଇଲେଣି?
ହଁ ଖାଉଛନ୍ତି ରୁଟି। କ୍ଷୀର ଖାଇବେ ହଉଛି ତାଙ୍କ ପାଇଁଉ ମୁଁ ଏତି କରୁଛି। ଖାଇବେ ଆଉ।
ହୁଁ ହୁଁ।
ଆଜ୍ଞା।
ଆଉ
ଆଉ କଣ କୁହନ୍ତୁ? ଆପଣଙ୍କ ଖବର କଣ କୁହ?
ଏନ କଣ ସୂତା ବାନ୍ଧୁଥିଲେ।
ସୂତା ଆନ୍ଧ ସୂତା ଆନ୍ଧୁଛି ଲୁଗାପଟା ଶୁଖିବ ତ ବର୍ଷା ତ ହଉଛି।
ହୁଁ। ଆମଆଡେ ବି ପ୍ରବଳ ବର୍ଷା ଆଜି ଟିକ ବର୍ଷା ଛାଡିଛି ଯୋଉଠରେ ପବନ ହଉଛି ହେଲି।
ଆଜ୍ଞା। ଆଜ୍ଞା ଆଜ୍ଞା।
ହଁ।
ଆଉ କଣ କୁହନ୍ତୁ?
ଆପଣଙ୍କ ବାବାଙ୍କର ଆଉ କେମିତି ହେଲା ଆକ୍ସିଡେଣ୍ଟ?
ଏ ଗାଡ଼ିରେ ଉ ଯାଉଥିଲେ। କୁକୁର ପଶିଗଲା ଆଉ କଣ କରିବା ଯାହା ଈଶ୍ୱରଙ୍କ ଇଚ୍ଛା ଠାକୁରଙ୍କ ଦୟାରୁ। କିଛି ହଉନି ଭଲ ଅଛି ଆଉ।
ହୁଁ।
ଠାକୁରଙ୍କ ଇଚ୍ଛା ଆଉ କଣ କରିବା ଏମିତି ତ ସବୁବେଳେ କଣ ମଣିଷ ସବୁବେଳେ ସମାନ ଥାଏ କେତେବେଳେ କଣ ହଁ ମୁଁ କହି
ହଁ ମଣିଷ ଜୀବନ ଅଛି ମାନେ କେତେବେଳେ କଣ ମୋ ମୋଉଶା ଙ୍କର ବି ସେମିତି କ୍ୟାନସର ହେଇଛି ଆପଣ କହିଥିଲି ପାଣି ଲାଗି କରିବାକୁ କରିଦେଇ ନେଲେ ଆଜି?
ଆଜ୍ଞା।
ମୁଁ କହିଲି ଆପଣଙ୍କ କାଲି ଯଉ କଥା ହେ ଆମେ ଯୋଉଁ କାଲି କଥା ହେଇଥିଲି ମୁଁ ଆପଣଙ୍କୁ କହିଥିଲି ଟିକେ ପାଣି ଲାଗି କରିବାକୁ କରିଦେଇଛନ୍ତି?
ଆଜ୍ଞା।
ଆପଣଙ୍କ ବାବାଙ୍କ ନାଁରେ ବି ସବୁଦିନ କରିଦଉଥିବେ।
ହୁଁ ହୁଁ। ଯାଇ
ଆଁ କଣ ଖାଇଛନ୍ତି ଆଜ୍ଞା କଣ ଖାଇଛନ୍ତି?
ଫେରିଲା ବେଳେ ଗୁପଚୁପ ଖାଇକି ଆସଥିଲି ଆଉ।
ଓହୋ। ଆଉ ବାବା ଏଇନେ କଣ ମାନେ ଖାଇବେ? ମାନେ ଦେହ ଭଲ ନାଇଁ ରୁଟି ଫୁଟି ହେରା କର୍ ହୁଁ।
ଟି ପା
ଆପଣଙ୍କ କଟକ ମେଡିକାଲରେ ତ ବୋହୁତ ଇଏ ଥିବ ନା?
ହୁଁଉଁ।
ବୋହୁତ ଟାଇମ ଲାଗୁଥୁବ ଆପଣଙ୍କ କଟକ ମେଡିକାଲରେ?
କୁହନି ଯେତେସବୁ ଅସୁବିଧା କରୁଚନ୍ତି କଟକ ମେଡିକାଲ।
ଉଁହୁଁ ହଁ ଆଜି ଯାଇଥିଲେ କଣ ହୁଁ ହୁଁ।
ହଇରାଣ କରୁଚନ୍ତି ପେସେଣ୍ଟମାନଙ୍କୁ।
ଆଜି ତ ଯାହେଲେ ରବ ମାନେ ଆପଣଙ୍କ କେମତି କଣ ମାନେ ଛାଡ଼ିଲେ?
କଣ କହିଲେ?
ଆଜି ତ ରବିବାର ନା ଡକ୍ଟର ସେମତି ପ୍ରାୟ ଆସିନଥିବେ?
ନା ଆସଚନ୍ତି ସବୁ ଡକ୍ଟର ଥିଲେ କିନ୍ତୁ ମାନେ ସେଇଭଳିଆ ଲୋକଙ୍କୁ ଦେଖୁନାହାନ୍ତି ହାଲୋ ଲୋକଙ୍କୁ ବୋହୁତ ମାନେ ଡେମ୍ଫିଆର ଭଳିଆ ଦେଖୁଚନ୍ତି ଲୋକଙ୍କୁ ହେଲା। ମାନେ ଏତେ ଡେମ୍ଫିଆର୍ ଭଳିଆ ଦେଖୁଚନ୍ତି ଏ ସି ବି ମେଡିକାଲ ମାନେ ଏତେ ଡେମ୍ଫିଆର ହେଇଗଲାଣି ମାନେ କୁହନ୍ତୁ ନାହିଁ।
ହୁଁ ହୁଁ ଡକ୍ଟରଙ୍କୁ ଆମେ ଭଗବାନ କହୁଚେ ସିଏ
ନାଇଁ ଭଗବାନ ସିଏ ନୁହେଁ ଏଇ ଯୋଉ ଆଉ ଭଗବାନ ନୁହଁନ୍ତି ଡକ୍ଟର ଏବେ ଭଗବାନ ନୁହଁନ୍ତି। ଅଛନ୍ତି ଡକ୍ଟର ଭଲ ଡକ୍ଟର ଡକ୍ଟର ଭଲ ଅଛନ୍ତି ଆମେ ମନା କରନୁ ଅଛନ୍ତି। କିନ୍ତୁ ଏବେ ଆଉ କେହି ନାହାନ୍ତି ସେ ଦେବତା ନାହାନ୍ତି ଏବେ ସବୁ ଅସୁର ପାଲଟି ଗଲେଣି ଡକ୍ଟର।
ହୁଁ ଏବେ ତ ସମସ୍ତଙ୍କୁ ପଇସା ହିଁ ଦରକାର।
ହୁଁ ହୁଁ ଅର୍ଥ୍ ର୍ଥ ହିଁ ସବୁ କିଛି ସିଏ ବି ଅର୍ଥକୁ ଦେଖୁଛନ୍ତି ଅର୍ଥ ହିଁ ସବୁ ଅନର୍ଥ କରେ ଆଉ କଣ।
ଆଜ୍ଞା।
ଉ କଣ କରିବା ଏମିତି ତ
ସେଇଠି ତ କେହି କିଛି ଶୁଣି ନଥିବେ ତାହେଲେ କେମିତି ଶୁଣିଲେ ଆପଣଙ୍କ କଥା?
ଉଁ ଶୁଣିଲେ ଶୁଣିଲେ ଆଉ ଏମ୍ ଏଲ୍ ଏ ସହିତ କଥାବାର୍ତ୍ତା ହେଲି ସେଇଠାରୁ ଶୁଣିଲେ ଆଉ ଯା
ମୁଁ ଆପଣ ଏମ୍ ଏଲ୍ ଏଙ୍କ ନମ୍ବର ରଖିଛନ୍ତି କି? ତାହେଲେ ଆପଣଙ୍କ ପାଖେ ଏମ୍ ଏଲ୍ ଏଙ୍କ ନମ୍ବର ଅଛି ଆପଣଙ୍କର?
ନାହିଁ ଗୋଟେ ଭାଇଟା ହବ ସିଏ ଏମ୍ ଏଲ୍ ଏଙ୍କର ଟିକେ କ୍ଲୋଜ। ବାବୁ ରକ୍ତରେ ଏମ୍ ଏଲ୍ ଏଙ୍କର ବୋଧେ କ୍ଲୋଜ୍। ସେହି ତୁମ ଆଚ୍ଛା।
ଯାହା ହୋଉ ଠାକୁର ଆମ୍ ଭଲରେ ଭଲରେ ନେଇ ଆସିଲେ ଆପଣଙ୍କୁ।
କଣ କହିଲେ?
ମୁଁ କହିଲି ଯାହୋଉ ଠାକୁର ଆପଣଙ୍କୁ ମେଡିକାଲରୁ ଭଲରେ ଭଲରେ ନେଇ ଆସିଲେ। ସବୁବେଳେ ଏମତି ସାହା ହୋଉଥାନ୍ତୁ।
ହୁଁ ହୁଁ ପା ଠାକୁରଙ୍କ ଇଚ୍ଛା ଆଉ ଯାହା ହବାର ଥିବ ହବ ଆଉ କଣ କରିବା।
ଆଜ୍ଞା। ଆପଣ କଣ ରାତିରେ ଗୁପଚୁପ୍ ଖାଇକି ଶୋଇବେ ନା ଏଇନେ କଣ ଖାଇବେ?
ଗୁପଚୁପ୍ ଖାଇସାଇଲିଣିି ନା ଆଉ ଗୁପଚୁପ କାଇଁ ଖାଇବି ଗୁପଚୁପ କଣ ଘରେ ହୁଏ।
ନାଇଁ ନାଇଁ ମୁଁ କହିଲି ଆପଣ ଗୁପ୍ ଚୁପ୍ ଖାଇକି ଶୋଇବେ ମାନେ ଯୋଉ ଖାଇକି ଆସିଲେ ସେମତି ଶୋଇବେ ନା ଘରେ କଣ ଖାଇବେ ବୋଲି?
ନାଇଁ ଘରେ ଖାଇବି ନା ଭାତ କି ଅନ୍ନ ଫନ କିଛି। ଖିଆ ହେନି ଅନ୍ନ ଖିଆ ହବ। ବେଳା ଖରାପ ପଡୁଚି ଆଉ କଣ କରିଆ।
ହଁ ମୁଁ ବି ସେଇ କଥା କଇଲି ବେଳା ଖରାପ ପଡିଲେ ହିଁ ଏମତି ହୁଏ। କୁକୁର ପସି ଗଲା ଗାଡି ରେ ମାନେ ବେଳା ହିଁ ଖରାପ।
ଆଜ୍ଞା ଆଜ୍ଞା। କଣ କରିଆ ଏଇଟା ତ ଦଇବ କଇଲା ଭଳିଆ କଣ ଗୋଟେ କୁହନ୍ତି ଦଇବ ଏ ଆ ଆଉ।
ଆଜ୍ଞା ଦଇବ ପ୍ରହାର ନା କଣ?
ହୁଁ। ଠିକ
ଯା ଠାକୁର ସମୁଳେ ଭଲ ଲୋକଙ୍କ ସହ ହିଁ ଏମିତି କରନ୍ତି ସେମିତି କିଛି ନାଇଁ ଆପଣ ତ କହୁଛନ୍ତି ଭଲ ଅ ଚି ଭଲ ହେଇଯିବ।
ଆଜ୍ଞା।
ଆଉ ମାମା ଏଇନେ କଣ କରୁଚନ୍ତି?
ହଁ ହ ଘରେ ଅଛନ୍ତି ଏପଟେ ଘରେ ଅଛି ଆଉ ଗୋଟେ ଘରେ।
ଏ ହୋ।
ଆଜ୍ଞା।
ଆ ଆପଣଙ୍କର ସାନ ଭାଇ ଅଛନ୍ତି ସେଠି ନା ବାହାରକୁ ଗଲେଣି ହେରି।
ନାଇ କୁଆଡେ ଯାଇଥିବ।
ଉଁ ହୁଁ।
ହୁଁ ହୁଁ। ଆଉ ହୁଁ। ପଇସା ବତ୍ର ଭି ବହୁତୁ ଉ କଷ୍ଟ ଆଉ ପଇସା ପତ୍ର ନ
ନେଇଁ ନେଇଁ ଏଇ ଆପ ରେ ଆପଣ ହିଁ କରିପାରିବେ। ଆରାମ ସେ କିଛି ଅସୁବିଧା ନେଇଁ।
ଦେଖା ଯାଉ କଣ ହଉଛି।
ଆଜ୍ଞା। ହା
ହାଉ କେତେବେଳକୁ ଖାଇବେ ଆପଣ?
ହୁଁ ଖାଉଖାଉ ଏଗାରଟା ସାଢେ ଏଗାରଟା ହେଇଯାଏ।
ରୋଷେଇ ମାମାଙ୍କର ସରୁନୀ କି।
ହଇସଇ ତ ଦେଖାରୁଛି ଆଉ ଏ ହେଇଛି ଦେହ ଖରାପ ହେଇଛି। କେ ଆଉ।
ହୁଁ ମାମାଙ୍କର ମନ ଦୁଃଖ ହଉଥିବ ନା।
ହୁଁ ହୁଁ।
ଆଉ ଆପଣ ତାଙ୍କୁ ବୁଝାନ୍ତୁ।
ଆଜ୍ଞା। ହଁ ବୁଝିବା।
ଆପଣ ତ ଘରର ବଡ ପୁଅ ନା ସବୁ କିଛି ସମ୍ଭାଳିବେ। ସବୁ କିଛି ସମ୍ଭାଳିବାକୁ। ପଢୁଥିବ କଣ କହିଲେ ଆରଥର କଥା ହେଇଥିଲେ ବା ଏଇ ନମ୍ବର ରେ ମୁଁ କଲ୍ କରିଥିଲି ଆପଣଙ୍କୁ।
ଆଜ୍ଞା ଆଜ୍ଞା ହଁ ହଁ ହଁ।
ଭୁଲି ଗଲିଣି।
ହେଲେ ଭୁଲି ଗଲେଣି ଆଉ ଆଉ ପ ଚାରୁଛନ୍ତି ଆଉ ପଚାରୁଛନ୍ତି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା।
ହଁ।
ଏବେ ଆପଣ ଆଜ୍ଞା ନକହିଲେ ବି ଚଳିବ ଆରାମସେ କଥା ହୁଅନ୍ତୁ।
ହଉ ଠିକ ଅଛି ତମେ ତୁମେ କଣ ଖବର କୁହ ତୁମ ଖବର କଣ କୁହ।
ମୁଁ ଖବର ସେମିତି ନାଇଁ। ହଁ ବାବା ହେରି ଙ୍କ ଘରେ ଏଇ ସିଙ୍ଗଡ଼ା କରିଥିଲେ। ଖାଇ ଥିଲୁ ସନ୍ଧ୍ୟାବେଳେ। ଏ ଅଁ ଖାଇକି ବସିଚୁ ରାତିରେ ହେଇଛି ରୁଟି ହେଇଛି ଆଉ ଆଳୁ ପଟେ ବେଳେ ରାତିରେ ହେଇଛି ରାତିରେ ଖାଇକି ଶୋଇବୁ ଆଉ।
ସେମିତି ମୁଁ ବି ମାମାଙ୍କୁ ଆପଣଙ୍କ କଥା କହୁଥିଲି ଆପଣଙ୍କ ବାବା ଙ୍କ କ ଥା ତ ମାମାର ବି ମ ଦୁଃଖ ହଉଥିଲା ମାମା ଡାଇରେକ୍ଟ କହୁଛନ୍ତି କଥା ହେବେ ବୋଲି ଆପଣଙ୍କ ସହିତ।
ମ ହଁ।
କାଲି ଆଡ଼ିକି କଲ୍ କଲେ କଥା ହେଇଯିବି ଆଉ।
ହୁଁ।
ଆଜ୍ଞା।
ହେଲା ଯ ହଁ ରଖୁଛି ପଛରେ କଥା ହବା ଆଉ।
ଆଜ୍ଞା ଜୟ ଜଗନ୍ନାଥ।